ହଁ ହ୍ୟାଲୋ।
ହଁ କୁହ ଭାଇ।
କଣ କରୁଛନ୍ତି କି?
ଏଟା ହେଇଗଲା ଯେ ମନକୁ ପଚିଗଲା କଲ ଟା।
ଓହୋ।
ଏଇଟା ହେଇଗଲା ତିନିଟା କଲ ଆଉ ଦିଟା କଲ।
ହ ଆଜ୍ଞା ମୁଁ ମୁଁ ଆଉ
ମୁ କହିବି ଆଉ ଦିଟା ପା ପାଞ୍ଚଟା ହବ।
ଆଉ ମୁଁ କେତେଟା କଲ କଥା ହେବି ତୋ ସାଙ୍ଗେ।
ତୁ ପାଞ୍ଚଟା କଥା ହବୁ।
ମୁଁ ତୋ ସାଙ୍ଗରେ ଯୋଉ କଥା ହଉଛି ସେମ ସେଟାରେ ବି ମିଶିବ ମୋ ଏଥିରେ।
ନା ନା।
ଆଉ।
ମିଶିବ ମିଶିବ ତୋର ଫିଲଅପ ନହେଲେ କଣ ହେଲା ତୋତେ ପଇସା ମିଳିବ କାଲି।
ହଁ ମୁଁ ନହେଲେ ତୋ ସାଙ୍ଗରେ ପୁରା ପନ୍ଦରଥର କଥା ହେଇଯିବି।
ମୁଁ ତୋତେ ବୁଝେଇ ଏଥିରେ କିଛି କହନି ମୁଁ ତୋତେ ବୁଝେଇବି ପରେ ହେଲା।
ଓହୋ।
ଭାଇ ଆଉ ଭାଇ କଣ କେମିତି କରୁଛ?
ହଁ ଏଇଠି ତ ବଇଚି ଆଉ ଖରା ହୋଉଛି ତ ଆଉ।
ଓହୋ ହୋ।
ତମେ କଣ କରୁଛନ୍ତି?
ବଇଛୁ ଆଉ କଣ? ଖିଆ ପିଆ ସରିଲାଣି?
ହଁ ଖିଆପିଆ ସରିଲାଣି।
ଆଉ କୁଆଡେ ବୁଲାବୁଲି ପ୍ରୋଗ୍ରାମ ଅଛି?
ହଁ ହଁ ଅଛି ନାଳିକୋଳ ନଦୀ।
ହଁ।
ହ ହ୍ୟାଲୋ। ଏବେ କଣ କରୁଛନ୍ତି?
ଘରେ ଅଛି।
ଘରେ ଅଛନ୍ତି?
ହୁଁ।
ତମର ଭାଇ ଏ ବର୍ଷ ବୁଲାବୁଲି କଣ ହେଇଛି?
ଭଲ।
ଓହୋ। ରଜଟା ଏପାଳି ଭାଇ କେମିତି ହେଇଛି?
ଭଲ। ମୋ ଝିଅ ଅଛି ମୋ ଝିଅ ଅଛି ସେଇଠି। ମୁଁ ଯେମତି ଯେମତି କହିଥିଲି ସବୁ ମନେ ରହିଲା ତ। ଫାଷ୍ଟ ଦିଟାଙ୍କ କଲ। ଓ ସେ ସେନନ୍ତି କଥା ହୋବୁ। କଣ
ତମ ଘରେ ସବୁ ଭଲ ତ?
ହୁଁ। ହୁଁ।
କହୁନାହାନ୍ତି କଣ କହିବେ?
କଣ କହ?
ତୁ କହୁନୁ। ତମେ କୁହ ମୁଁ କଣ କହିଲେ?
ଭଲ।
ହଁ ହ୍ୟାଲୋ।
ଭଲ ବି। ହ୍ୟାଲୋ। ହ୍ୟାଲୋ। ହାଲୋ। ହ୍ୟାଲୋ। ହ୍ୟାଲୋ। ତ ହେ କ ଖ ଯ ହ୍ୟାଲୋ।
ହାଲୋ।
ଆଉ କୁଆଡେ ପଳେଇଲୁ ବେ ତତେ ପା କିହିଲି ଯିବୁନୁ କୁଆଡେ।
କୁଆଡେ ଯି ଯାଇଥିଲି କି ତୋର ତ ପାଟି ଶୁଭା ଯାଉଚି।
ହଁ। ଆଉ କଣ କେମିତି ପୂଜା ପୂଜି ବିଷୟରେ କହ ପୂଜା ଭଲ ଚାଲିଛି?
ହଁ ପୂଜା ଭଲ ଚାଲିଛି।
ଅ ହ ଦଶହରା ଫସହରା ହୁଏ ତମ ଗାଁ ରେ?
ହଁ ଭାଇ
ଓ ହୋ। ଟିକେ ଲାଇନରେ ଥା।
ହଁ ଭାଇ।
ହଁ। ହ ଆ ଯହାଲେନ୍ତି ଆଦିନ ତ ଲଗାଳ ଣ
ହୁଁ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ହୁଁ।
ଏ ଭାଇ ଛାତେରେ ଖରା ପଡୁଛି ମ
ତଳକୁ ଆ ହେରି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହୁଁ
ହ୍ୟାଲୋ।
କଣ କହୁଚୁ? ହଁ ହଁ
ହ୍ୟାଲୋ ଭାଇ।
ମୋର ଶହେ ଟଙ୍କା
ହ୍ୟାଲୋ।
କୋଉଠୁ ଆଣିବି? ଆଲୋ ନାନି ଯାଉ
ହାଲୋ।
ହାଲୋ ହାଲୋ ହାଲୋ। ହାଲୋ ହାଲୋ। ଆଉ ଭାଇ ପୂଜାପୂଜି କେମିତି କଣ ଚାଲିଛି ଭଲ? ଭଲ ଚାଲିଛି ନା ଖରାପେ? ପୂଜା ସବୁ ଭଲ ଚାଲିଛି। ସେକି ଦେବି ଖାଲି କର୍ଣ୍ଣମୁଲିଆ ଚିହ୍ନିନୁ ଗେଲ ହୋଉଛୁ। ହାଲୋ। ବ ବ ଅ ଆ ହ ଗଉ ଗଉ। ହାଲୋ।